ହଁ ହୁଁ ମତେ ମ
ଏ ରହିଯାଏ ରହିଯାଏ। ଏ ଧରେ ନୁହ ଏ ଧରେ ନ ଓ ହୋ।
ଷ୍ଟାର୍ଟ କରିବା ନା? ଡିସକସ ମନେ ଡିସକସନ କରିବା ନା ଯୋଉ ଥିଲା?
ହଁ ହଁ। ସେ ଯଉ ଇଏ ବିଷୟ ଟା କଣ ସେଟା ବିଷେଷଣ ବିଷୟ। ହଉ ପଚାରୁଚି ମୁଁ କହିବା ଅନୁସାରେ
ହଁ।
ଉତ୍ତମ ଶିକ୍ଷକ ଭଲ ଛାତ୍ରଙ୍କୁ ଆଦର କରନ୍ତି। ଉତ୍ତମ ଆଉ ଭଲ ତଳେଗାର କଣ ହବ ସେଇଟା କଉ ପ୍ରକାରର ବିଶେଷଣ ହବ?
ଅ ଗୁଣ ବାଚକ
ହୁଁ ତାପରେ
ସେ ମିଠା ମିଠା କଥା କୁହେ। ଆ ମିଠା ମିଠା ତଳେ ଗାର ସେଇଟା କୋଉ ପ୍ରକାର ବିଶେଷଣ?
କ୍ରିୟା ବିଶେଷଣ। ତାପରେ ଚିଲିକାର ଦୃଶ୍ୟ ଅତ୍ୟନ୍ତ ମନୋରମ।
ବିଶେଷଣର ବିଶେଷଣ ର ବିଶେଷଣ।
ହୁଁ ତାପରେ?
ତାପରେ ହଉଚି ହଁ ମାଘ ମାସରେ ବହୁତ ଶୀତ ହୁଏ। ତ ବହୁତ ତଳେ ଗାର ଅଛି ସେଟା କୋଉ ପ୍ରକାର ବିଶେଷଣ?
କ୍ରିୟା ବିଶେଷଣର ବିଶେଷଣ
ଉଁ ହୁଁ।
ତାପରେ ଦୀପଟି ମିଞ୍ଜି ମିଞ୍ଜି ଜଳୁଅଛି। ମିଞ୍ଜି ମିଞ୍ଜି ତଳେ ଗାର।
ଅ ସେଟା କ୍ରିୟା ବିଶେଷଣ।
ହୁଁ।
ରାମ ବାବୁ ଅତି ଗରିବ ଲୋକ। ଅତି ଗରିବ ତଳେ ଗାର।
ଅତି ଗରିବ ବିଶେଷଣର ବିଶେଷଣ।
ଉଁ।
ତାପରେ ଲୋକଟି ମୋଟା ଅଟେ ଲୋକଟି ମୋଟା ଅଟେ ମୋ ତା ତଳେ ଗାର।
ସେଇଟା ବିଧେୟ ବିଷେଶଣ।
ହୁଁ। ତାପରେ
ବାପା ବଜାରରୁ କିଛି ଜିନିଷ ଆଣିଲେ। କିଛି ଜିନିଷ କୋଉ ପ୍ରକାର ବିଶେଷଣ?
ପରିମାଣ ବାଚକ ବିଶେଷଣ।
ହୁଁ।
ତଳେ ଜଳତା ନିଆଁରେ ହାତ ଦେଲେ ହାତ ପଡିଯାଏ ଫୁଟୁକା ହୋଇଯାଏ। ଜଳନ୍ତା ତଳେଗାର।
କ୍ରିୟାଯୋ ବିଶେଷଣ।
ହୁଁ।
ଫୁଟନ୍ତା ପାଣି ଦେ ପାଣିରେ ହାତ ଦିଅ ନାହିଁ। ରେଖାଙ୍କିତ ପଦଟି କଉ ବିଶେଷଣ?
ଲୁଟନ୍ତା ପାଣି।
ହଁ।
ଫୁଟନ୍ତା ପାଣି ହଉଚି କ୍ରୀୟଜ ବିଷେସଣ। ତାପରେ, ଆପ ଆପଣ ମାନେ ସ୍ଵାଧୀନତା ସଂଗ୍ରାମୀ, ସ ସ୍ଵାଧୀନତା ସଂଗ୍ରାମୀ ତଳେଗାର।
ସର୍ବନାମର ବିଶେଷଣ।
ହୁଁ।
ଆଜି
ଆଜି ହଉଛି ବାକ୍ୟର ବି
ଉଁ ହୁଁ।
ସେ ପ୍ରଚଣ୍ଡ ଶକ୍ତିର ଅଧିକାରୀ। ସେ ପ୍ରଚଣ୍ଡ ଶକ୍ତି ପ୍ର ଚଣ୍ଡ ତଳେ ଗାର।
ପରିିମାଣ।
ନା ପରିମାଣ ନ ପ୍ରଚଣ୍ଡ ଟା ହଉଚି ଗୁଣ ବାଚକ ବିସେଷ୍ୟ।
ଗୁଣବାଚକ କେମିତି ହବ! ସେଇଟା ତ ପ୍ରଚଣ୍ଡ ମାନେ ବହୁତ ତ ସେଇଟା ପରିମାଣ କୁ ଗଲା ନା।
ଅଧିକାର।
ପ୍ରଚଣ୍ଡ ମାନେ କଣ ଅଧି କା କି ବେଶୀ ସେଇଟା ପରିମାଣ କୁ ବୁଝାଏ ନା।
ପ୍ରଚଣ୍ଡ ସକ୍ତିର ଠିକ୍ ଠିକ୍। ତେର ନମ୍ବର ଏ। ପାଞ୍ଚ ତ ଦେଇଚୁ ଗୁଣ ଅଛି! ହଁ ତାପରେ ଦେଇଛି ଗୋଟେ ଗୋଟିଏ ଲକ୍ଷ୍ୟରେ ସାଧନା କଲେ ସାଫଲ୍ୟ ମିଳେ। ଗୋଟିଏ ତଳେଗାର।
ସଂଖ୍ୟା ତାପରେ ପୂର୍ଣ୍ଣେନ୍ଦୁ ଶ୍ରେଣୀରେ କ୍ଷୁଦ୍ରତମ ବାଳକ। କ୍ଷୁଦ୍ର ତମ ତଳେ ଗାର।
ତୁଳନାତ୍ମକ।
ଉଁ ତା ତାପରେ
ପୂର୍ଣ୍ଣମୀ ରାତ୍ରି ଖୁବ ଉଜ୍ଜଳ ଦିଶେ। ଖୁବ ଉଜ୍ଜଳା ତଳେ ଗାର।
କ୍ରିୟା ବିଶେଷଣର ବିଶେଷଣ।
ହୁଁ। ତାପରେ?
ତାପରେ ମାଟି ହାଣ୍ଡି ସହଜରେ ଭାଙ୍ଗିଯାଏ। ମାଟି ହାଣ୍ଡି ତଳେ ଗାର।
ମାଟି ହାଣ୍ଡି ମାଟି ହାଣ୍ଡି ହୋଉଚି ଅବସ୍ଥାବାଚକ ବିଶେଷ। ବିଶେଷ।
ତାପରେ
ଘର ବୁଢୀ ପାଣି ଆଣ୍ଠୁଏ ଆଣ୍ଠୁଏ ତଳେ ଗାର।
ଆଁ ବିଧେଓ।
ଚା ହେମ ହରିଣଟି ବନ୍ ହ ବନରେ ବୁଲୁଚି ହେମ ତଳେ ଗାର।
ତାପରେ କାଲି ତୁମେ ଶଅଳ ଯିବ ଶଅଳ ତଳେ ଗାର।
ସଅଳ। କଣ ସବୁ ଅଂସାର କ୍ରିୟା ବିଶେଷଣ।
ତାପରେ ବିଜୟ ପଢୁଛି। ପଢୁଛି ତଳେ ଗାର।
କିୟା ର ମୁଁ ସୋ ମୁଁ ସଭାରେ ରେ ଡାସ୍ ବ୍ୟକ୍ତିଙ୍କୁ ପ୍ରଣାମ ଜଣାଉଛି। ବର୍ଷିଆ ନା ବରିଷ୍ଠ ବଶିଷ୍ଟ ବଳି ବର୍ଷ। କଣ ହବ
ଏଇଟା ବର୍ଶିଷ୍ଟ।
କଣ ହବ?
ବର୍ଶିଷ୍ଠ।
ମ ବର୍ଷିଷ୍ଠ ତାପରେ ଦେଇଚି ତାପରେ
କ ସ୍ତମ୍ଭରେ ବିଶେଷଣ ପଦ ସହିତ ଖ ସ୍ତମ୍ଭରେ ବିଶେଷ୍ୟ ପଦ ସମ୍ବୋଧ କର।
ଅଭୁଜ ସାମାନ୍ୟ ଅସମ ମୁଖ। ତାର ପ୍ରସଙ୍ଗ ସାଗର ସଂକେତ ଘଟଣା ଗର୍ଭ କୋଉଟା ଠିକ ହବ?
ସବୁଜକୁ ସବୁଜ ସଂଙ୍କେତ ତାପରେ ସାମାନ୍ୟ ଘଟଣା।
ହଁ।
ଅସମ ଗର୍ଭ ମୁଖ୍ୟ ପ୍ରସଙ୍ଗ
ହଁ।
ମେଥା ମିଥ୍ୟାବାଦୀ ଲୋକକୁ କେହି ବିଶ୍ଵାସ କରନ୍ତି। ନାହିଁ ରେଖାଙ୍କିତ ପଦର ବିଶେଷଣ ସ୍ଥିର କର।
ପଇଛା ପାଧି। ମିଥ୍ୟା ବାଧି ହଉଛି ଟିକେ ରହିଥାଉ ଲାଇନ ରୁହ